ହାଲୋ।
ହଁ। ଶୁଭିଲା?
ହଁ, ହଁ ଶୁଭୁଚି।
ଆଉ କଣ ଖିଆପିଆ କରିସାରିଲଣି? ଏତେ ତମର ଭଲ ଜଲଦି ଇଁ ଖାଇ ପିଇ ସୋଉଛ ଆଉ।
ହଁ ଆଜି ବର୍ଷା ତ ତମ ଆଡେ ବର୍ଷା ହେଇନି କି?
ହଁ ବା ଆ ବର୍ଷା ପୁରା ଜୋରେ ବର୍ଷା ଆଜି ଯୋଉ ଘଡଘଡି ଆମର ଏଠି ବର୍ଷା ଘଡ଼ଘଡ଼ିରେ କରେଣ୍ଟ ବି ନାହିଁ।
ନା ଆମ ଆଡ଼କୁ ଏତେ ହେଇନି ତ ଆମ କଣ ଟିକେ ପକେଇ ଦେଇକିରି ଗଲା।
କରେଣ୍ଟ ନାହିଁ ବ ବଉ ଶୋଇବା ପାଇଁ ଭାରି ଉଁ ଗରମ ଗରମ ବର୍ଷା ହେଇକିରି ବି ତ ଯୋଉ ଗରମ ଲାଗୁଛି ଛାଡ଼। ଆଉ ତ ଆଜି ପୁରା ଦେବସ୍ନାନ ପୂର୍ଣ୍ଣିମା ସେଇ ସେଇଥିପାଇଁ ଆଜି ବର୍ଷା ଜୋରେ ଆଉ। ବର୍ଷା ବି ଖୋଜୁଛନ୍ତି ଚାଷ ଫାସ କରିବେନା।
ଅ ହଁ ହଁ ବା ତଳି ପଡ଼ି ପାରୁନି କୁଆଡ଼େ ଆଉ।
ଆଉ ତମର କି ଦୋକାନ ଅଛି କି?
ମୁଁ ମୋର ଗୋଟେ ଏଇ ଟେସେନାରୀ ଦୋକାନ କରିଛି।
କଣ କଣ ସବୁ ରଖିଛ?
ଏଇ ସବୁ ଗ୍ୟାରେଣ୍ଟି ର ସବୁ ଚୁଡ଼ି ବିଭିନ୍ନ ପ୍ରକାର ଡିଜାଇନି ଚୁଡ଼ି ଡ଼ି ଆଉ ପାଉଁଯ ଝୁଣ୍ଟିଆ ଗ୍ୟାରେଣ୍ଟି ଜିନିଷ ସବୁ
ଅଁ ହଁ। ଆଉ ଭଲ ରେଟେ ଭଲ ରେଟେ ରେ କଣ ବିକ୍ରି ହଉଛି ଲାଭ
ହଁ ଲାଭ ତ ହଉଛି ଆଉ ମୋର ମୁଁ ଲୋନ ଆଣିକିରି ଏ ସେଇ ଇଏ ରୁ ବ୍ୟାଙ୍କ ଲୋନ ଇଏ ଦେଇଥିଲେ ମୁଁ ମୋର ଗ୍ରୁପରୁ ଲୋନ ଆଣିକି କିରି ଦୋକାନ ଇଏ କରିଥିଲି। ଆଉ ସେଥିରେ ବି ତାପରେ ବି ଲକ୍ଷପତି ଦିଦିରେ ଇଏ ହେଇକିରି ମୋ ଦୋ କାନ ପାଇଁ ଆଉ ବଢ଼େଇବା ପାଇଁ ଫେରେ ସରକାର ମୋତେ ଆଉ ଲକ୍ଷେ ଟଙ୍କା ଲୋନ୍ ଦେଇଥିଲେ ମୁଁ ଆଉ ଟିକିଏ ବଢ଼େଇଛି ଏବେ ରଜରେ ମୋ
କଣ ଭେରାଇଟି ଭେରାଇଟି ଷ୍ଟୋର?
ହଁ ଭେରା ହଁ ନେଇ ଆସିଥିଲି ସବୁ ଗାରେଣ୍ଟି ଭଲ ଡିଜାଇନି ଡିଜାଇନି ଚୁଡ଼ି ଆଉ ଏ ବାହାଘର ସିଜିନ ପଡ଼ିଲେ ସବୁ ଉଁ ଇଏ ସବୁ ଡିଜାଇନି ଉପରେ ବହୁତ ସେଲେ ହେଇଯାଉଛି ଆଉ।
ଆଁ ହୋ।
ଆଉ କେବେ ଆସୁନା ଆମ ଦୋକାନ ଆଡ଼କୁ ଆସନ୍ତୁ ଦେଖିବେ ନେବେ ଏବେ ମାଲ ତ ଉଠେଇଥିଲି ରଜରେ ସବୁ ଇଏ ହେଇଯାଇଛି ଏବେ ମାଲେଟେ ଆଣିବା ପାଇଁ ଯିବି ଆଉ।
ଅ ତଥାପି କେତେ ଟଙ୍କାର ମାଲ?
ମୁଁ ଏକାଥରେ ଏକାଥରେ ଲକ୍ଷେ ପାଖାପାଖି ଉଠାଏ ମାଲେ ଆଉ।
ଓହୋ ଆ ସବୁ ଭେରାଇଟିର ଅଛି?
ହଁ ହଁ ବାହା ସିଜିନ୍ ଥିଲା ସେଠୁ ଉଁ ମୋ କ ତିରେ କଷ୍ଟମର ଭଲ ଇଏ ଯେଉଁଠି ଟିକେ ବ୍ୟବହାର କି ଭଲ ସୁବିଧାରେ ମିଳିଲା ସେମାନେ ତାଙ୍କର ସବୁ ନେବା ପାଇଁ ଏକାଥରେ ଲିଷ୍ଟ ଦେଇ ଦିଅନ୍ତି ଏକାଥରେ ଜିନିଷ ସବୁ ଉଠି ଯାଏ ଆଉ ବାହାସିଜିନିରେ ରଜ ଥିଲା। ଆଉ ମୋ ଗ୍ୟାରେଣ୍ଟି ଦିଆ ଜିନିଷ ବି କିଛି ଖରାପ ପଡ଼ିନି ଯୋଉମାନେ ନେଇକି ବ୍ୟବହାର କରୁଛନ୍ତି କିଛି ଖରାପ ପଡ଼େଇନି। ସେଇ ଯୁଗୁରୁ ମୋ ଦୋକାନ ଉପରେ ସମସ୍ତଙ୍କର
ଆଉ ଦେଖିବା କେତେବେଳେ ଯିବା କେତେବେଳେ ସମୟ ଦେଖିକିରି ଯିବା ଆଉ। ଆଉ ତା ସହିତ ଆଉ କଣ ଆଡେ କରିକିରି ଖୋଲୁ ନା?
ଆଉ ଏଇ ତ ଆଡ଼େ ଘର ସମସ୍ୟା ସାଡ଼େ ଯାଇ ଦୋକାନ ସବୁଆଡ଼ୁ ଇଏ ହଉଛି ଆଉ। କଣ ଆଡ଼େ
ଗ୍ରସ ଗ୍ରସରୀ ହାରିକା ବେଶୀ ଚାଲୁଛି ନା? ଗ୍ରସରି ନାଇଁ ପନିପରିବା ଉପରେ
କରିବାକୁ ଇଏ ନାହିଁ ଇଏ ତ ମୋର ଭଲ ଚାଲୁଚି। ଆ ତା ସହିତ ବି ସେଠି ମୁଁ ମୋର ଜେରକ୍ସ ମେସିନ ବକେ ବସେଇ ଦେଇଚି ଇଏରେ। ଅଫସି ଏଇନେ ଆସିଲେ ନହେଲେ କଷ୍ଟମର ବି ବ୍ୟାଙ୍କ ପାଖ ହେଇଯାଉଚି ମୋର ଟିକେ
ହୁଁ ହୁଁ।
ତଠୁ ମୋର ଜେରକ୍ସ ବି ଚାଲିଚି ଭଲ।
ତା ହେଲେ ପୂଜା ପର୍ବ ହେଲେ ଚାଲେଇନା ପୂଜା ପର୍ବ ନହେଲେ କଣ ଲୋକ ଏତେ ଆସୁଥିବେ?
ନାଇଁ ପୂଜା ପର୍ବ ଇଏ ସବୁ ବ୍ୟାଙ୍କ ପାଖ ଟେ ଚିହ୍ନା ସମସ୍ତଙ୍କ ସାଙ୍ଗରେ ହେ ଇଏ ହେଇଗଲେ ସବୁବେଳେ ଭିଡ ଦୋକାନ ମୋର ଥାଏ ଆଉ।
ଆହ
ସ୍ତ୍ରୀ ଲୋକମାନେ ଆସିଲେ ବ୍ୟାଙ୍କ ଆଗ ଦୋକାନରୁୁ ଚୁଡ଼ି ଏ ସବୁ ଜିନିଷ ଗ୍ୟାରେଣ୍ଟି ଜିନିଷ ଜିନିଷ ଆମର କିଛି ଖରାପ ପଡିନି। ହଁ।
ଏ ତା ସାଙ୍ଗେ କଣ ଆଡ କରି ଆଉ କଲେ ଆଉ ଟିକେ ଲାଭ ବେଶୀ ହୁଅନ୍ତା।
ଆଡ଼ କରିବା ପାଇଁ ସେନ୍ତି ବ ଆଉ ହେଲେ ଲୋକ ଗୋଟେ ପିଲା ତାଙ୍କର ସେ ବାହାରେ ପାଠ ପଢ଼ିଲେ ମୁଁ ତାଆଡେ ଘର କାମ ସାରି ସବୁ ସାରି ସେଠି ଯାଇ ଦୋକାନ ଖୋଲିବା। ମାଲ ଆଣିବା ପାଇଁ ଯା ନ ଏଥିରେ ଚଏସ୍ କରି ଭଲ ଇଏ ଦେଖିକି
ହୁଁ ଏକା ଯାଅନା ଆଉ କିଏ ଯାଏ?
ଯାଉ ସିଆଡେ ଅଛନ୍ତି କଟକରେ ଜଣେ ଭାଇ ଚିହ୍ନା ଆମର। ସେ ସୀଠି ମାର୍ ସେଟିଂ ଇଏ ରେ ଅନଲାଇନ୍ କରିଦିଅନ୍ତି ମୋର ମୁଁ ଆଣିକି ଆସେ ଆଉ।
ଓହୋ। ଆଜି କଣ ବନ୍ଦ ଥିଲା ନା ଖୋଲା ଥିଲା ଆଜି ତ ବର୍ଷା ହେଇଥିଲା।
ନାଇଁ ଆଜି ଫାଷ୍ଟରେ ସକାଳ ବେଳ ଟା ଖୋଲିଥିଲି ଉପର ବଳାକୁ ଯିବାକୁ କାମ ସାରି ଗଲାକୁ ଲା ବେଳକୁ ବର୍ଷା ହେଲା ଆଉ ଯାଇପାରିଲିନି ଆଉ, ସନ୍ଧ୍ୟା ବେଳକୁ ବନ୍ଦ କରିଦେଇ ଏ କାଲି ବାହାରେ ବର୍ ଖୋଲିବା ପାଇଁ ଡର ଲାଗେ। ଆଉ ରାତିରେ ବି କିଏ ଆଉ ଆସିବ ଟେସେନାରୀ ଦୋକାନକୁ ରାତିରେ ଦିନରେ ନରେ ଯେତେ ଏ ଇ-ଇଏ କଷ୍ଟମର ଆସିବ ଆଉ ରାତିରେ କଣ କଷ୍ଟମର ଆସିବେ କି?
ଓହୋ ଏଇ ସବୁ ଶସ୍ତାରେ ମିଳିଲେ
ହଁ ଶସ୍ତାରେ ରେଟେ ଯେତିକି ନୁହଁ ଯେ ଇଏ ହେଇଚି କଷ୍ ଲି ଜିନିଷ ଭଲ ଜିନିଷ କିନ୍ତୁ ମୋର ଖରାପ ଇଏ ନାହିଁ ହଁ ଚଏସ୍ ଫୁଲ ପୁରା ଡିଜାଇନ୍ ଡିଜାଇନ୍ ଏବେ ଅ ଡିଜାଇନ୍ ର ଚୁଡି ସବୁ କିଛି ଖରାପ ପଡିନି ଜିନିଷ।
ଓହୋ। ତା ସହିତ ଆଉ ଆଡ କରିଦେଲେ କଣ ଯୋଉ କାହିଁକି ନା ଗ୍ରୋସରୀ ଜିନିଷ ଗୁଡାକ ବେଶୀ ବଢୁଚି ନା ଲୋକଙ୍କର ବେଶୀ ଦରକାର ହଉଚି।
ହଁ ନାଇ ତା ସହିତ ଦେଖିବା କଣ ହଉଚି ଗୋଟେ ପିଲା ଦେ ଖୋଜୁଚି ହଁ। ଭାବୁଚି ନାଇଁ ଗ୍ରୋଷ ସରି ଦୋକାନ କରିବିନି ଏଇ ଯୋଉ ବ୍ଲାଉଜ ସାୟା ଏଇ ସେ ଛୋଟ ରେଡିମେଡ ଦୋକାନ ଟା ସେ ସାଇଟିକି ଗୋଟାଏ ନେବି ପିଲା ଯଦି ଗୋଟେ ପିଲା ମିଳିବ ର ରଖିବା ପାଇଁ। କହୁଥିଲି ଆଉ ଟିକେ ଦେଖିବା ଯଦି ବଢେଇଆ ଏପ ଲୋନ୍ ଟା ସୁଝି ଦେଲା ପରେ ଆ-ମ୍-ହମ୍-ଲକ୍ଷେ ଆଉ ଲକ୍ଷେ ଟଙ୍କା ଟା ସୁୁଝିଲା ଆଉ ଟିକେ ଦେବେ ଅଧିକା। ଏଇଟା କଲେ ଦେଖିବା ତା କରକୁ ଆଉ ଗୋଟେ କରିକିରି ଗୋଟେ ପିଲାକୁ ରଖିଦେଲେ ଦିଟା ଦୋକାନ ସେଇଠି ରହିଲେ ଚାଲିବ ଆଉ ଉଁ ଇଏ କରିବିନି ଗ୍ରୋଷ ସରି ଦୋକାନ ନୁହଁ ଏଇ ବ୍ଲାଉଜ ରେଡିମେଡ ଜିନିଷ କିଛିଟା ରଖିଲେ ଆଉ ଲେଡିସଙ୍କର ତ କାରବାର ସେମାନେ ଆସିଲେ କି ସେଠୁ ତାଙ୍କ ଜିନିଷ ଟା ରଖିଲେ ହବ। ଗ୍ରୋଷରୀ ଦୋକାନ ରଖିଲେ କଣ ଆଉ ମୁଁ ଲୋକଟା ତାକୁ ଏତେ ବିକ୍ରି କରି ଆମ ପାଇଁ କଷ୍ଟ ହବ। ଏଇଟାର
ସବୁବେଳେ ସେଟା ସ-ସବୁବେଳେ ଚାଲିବ ନା।
ହଁ।
ଆଉ ତମର ଯୋଉ କଣ ଇଏ, ଉ ସେଉଥିରୁ ଗ୍ରୁପ ଗ୍ରୁପରୁ ଯୋଉ ଆଣୁଛ ଛଅ ମାସ ଲାଗୁଛି ସୁଝିବା ପାଇଁ? ନା ତମେ ଚାହିଁଲେ ଯେତେ ଦିନି
ନା ମୁଁ ଚାହିଁବି ମୋର ବିଜନେସ୍ ତ ବିଜନେସ୍‌ ମାନ ଆଣିକି ପୁରେଇଲେ ହେ ମୋର ଆଜି ସର ଲାଭ ଇଏ ହେଲା ମୁଁ ମୋର ତାର ଇଟା ଯେତେ ଶୀଘ୍ର ମୋର ସୁଝିବି, ସେତେ ଶୀଘ୍ର ଆଉ ପଇସା ଉଠେଇ ପାରିବି।
ଆଉ ମୁଁ ଜଦୀ ନ ସୁୁଝିବି ମତେ ସେଇଟା ଇଏ, ମୁଁ ମୋର ‌ ପ୍ରାଣେ ତ ପଇସା ତ ଇତିରୁ ବାହାରିଲା ସେଠି ସୁଝିଲି ଶୀଘ୍ର ଶୀଘ୍ର।
ନାଇଁ ନ ସୁଜିଲେ ତ ସେ ନେଷ୍ଟେ ଆଉ ଦେବେନି?
ନାଇଁ। ନା ନା, ମୁଁ ଇଏ କରେନି ମୋର ମୁଁ ସୁଝେଇ ଦିଏ ଟାଇମ୍ ରେ ପୁରା ସବୁ।
ଆ ହୋ।
ପ୍ରଶନାଟ୍ ଲକ୍ଷପତିି ଦିଦି, ଯାର ଦୋକାନ ଦେଖିକିରି ସେମାନେ ବି ଲୋନ ଦେଇଛନ୍ତି। ଏଇଟା ସୁଝିଲା ପରେ, ଦେଢ ଲକ୍ଷ କି ଦିଲକ୍ଷ ଫେର ଥରେ ଉଠେଇଲେ ଭାବୁଛି ସେ କରକୁ ଗୋଟେ ତ ଦୋକାନ କରିବି ବୋଲି ଆଉ।
ହୁଁ ଆଉ ଦେଖିବା ଯଦି ଭଲ ସବୁ ଭଲ ମିଳୁଥିବ। ହଁ ଏୟା ସବୁ ଭଲ ମିଳୁଥିବ। ଯିବା ଦେ, କିଣାକିଣି କରିକିରି ଆଣିବା ଆଉ।
ହୁଁ। ନାଇଁ ସବୁବେଳେ ଦୋକାନରେ ଭିଡ। ସବୁବେଳେ ବ୍ୟାଙ୍କ୍ ପାଖରେ ରହିଯାଉଛି। ସ୍ତ୍ରୀ ଲୋକମାନେ ବ୍ୟାଙ୍କକୁ ଆସିଲେ କି ଜେରକ୍ସ କରିବାକୁ ମୋ କତିକି ଆସିଲେ ଚିହ୍ନା ହେଇଗଲେ। ଯାହା ଦରକାର ଚୁଡ଼ି, ପୁଡ଼ି ଏମିଟେସନ ଗ୍ୟାରେଣ୍ଟି ଦିଆ ଜିନିଷ ବହୁତ, ରଖୁଛି। ଏ ଷ୍ଟେସନାରୀ ଜିନିଷ ସବୁ। ସବୁ ଏଠି ହଁ ଯାହାର ଝିଅ ବାହାଘର ହେଲା ସେମାନେ ବି ଚିହ୍ନା ନାହାନ୍ତି, ଜାଣିଗଲେ ସେମାନେ ଲିଷ୍ଟ ପଠେଇ ଦଉଛନ୍ତି। ନିଜେ ବି ଆସୁନାହାନ୍ତି ତାଙ୍କ ଚଏସ ଫୁଲରେ କହିଦଉଛନ୍ତି, ମୁଁ ବି ଦେଇଦଉଛି।
ଆ ହାଁ। ଆଉ ସେମିତି ଅନଲାଇନ ଦଉନାହାନ୍ତି?
ନା ଅନଲାଇନ୍ ରେ ଇଏ କରୁନି।
ଆପଣ କହିବେକି, ହୁଁ ମୁଁ ଶଙ୍ଖା କିଣିକରି ପଠାଅ କି ଇମିଟେସନ ଜିନିଷ ପ ପଠେଇବ ଆଉ ତମେ ସେ ପିଲା ରଖିନାହାନ୍ତି।
ନା ନା ନା। ଅନଲାଇନ୍ ସେମିତି ଇଏ କରିବିନି।
ଏରା ଅନଲାଇନ୍ ରେ ଲୋକ ଦୋକାନ ଖୋଲି ଯିଏ, ପଠଉଛନ୍ତି ନା ପିଲା ରଖିକିରି ଯେ ଯାହାର ଦରକାର ଯେ ଧର ନ ଯାଇ ପାରିବ।
ନାଇଁ ମୁଁ ସେ ଵ୍ୟବ-ସେ ବ୍ୟବସ୍ଥା କରିନି ତାକୁ କରିପାରିଲେ ଏକୁଟି, ଆକୁ ତାକୁ କରିପାରିଲେ ମୁଁ ସେ ବ୍ୟବସ୍ଥା କରିନି। ଇଁ, ସେମାନେ ତାଙ୍କର ଯିଏ ଇଏ କଲେ କଣ୍ଡକ କରିଦେଲେ ଏୟା ଏୟା ଲି-ପଠେଇଦଉଛନ୍ତି। ସ ମୁଁ ତ ଦେଖୁଛି ଏମିତି ମୋର ସୁବିଧାରେ ଭଲରେ ମୋ ଦୋକାନ ଟା ଚାଲିଛି। ମୁଁ ଆଉ ଏତେ ବ ଚେଷ୍ଟା କରେନି ବଡ ଆସା।
ନାଇଁ ଆମେ ଦେଖୁଛୁ ନା ସବୁ- ସବୁଥିରେ ଅନଲାଇନ୍ ରହିଗଲାଣି ନା, ଖାଦ୍ୟ ଠାରୁ ଜିନିଷ ଛୋଟ ସବୁ ଜିନିଷ। ଆଉ କସମେ-ଆଉ କସମେଟିକି ଜିନିଷ ସେଟା କାଇଁ ଅନଲାଇନ୍ ଆଉ ଯିବନି?
ହଁ।
ଆଉ କଣ? ଆଜି ରୋଷେଇ ବାସ କଣ ହେଇଥିଲା?
ଆଜି ରୋଷେଇ କଣ? ଦେଵସ୍ନାନପୂର୍ଣ୍ଣିମା ତ ଆଜି, ଆଉ ଅରୁଆ ଭାତ ଡାଲମା ଆଉ, ଅରୁଆ ଟିକେ ଆଜି ଖିଆ ହେଇଥିଲା ଆଉ।
ଆଉ କଣ ସିଆଡୁ ଯାଇଥିଲ ବୁଲାବୁଲି କରିବା କୁ ଯାଇଥିଲେ?
ନାଇଁ ବୁଲିବା ପାଇଁ ଯାଇ ସକାଳେ ବର୍ଷା ଆସିଲା। ହଁ ବୁଲିବା ପାଇଁ ବର୍ଷା ବା ସକାଳବେଳା ହେଇ ଉପରବେଳା ହେଇଗଲା ଆଉ। ଓ ଦୋକାନକୁ ତ ଯାଇପାରୁନୁ ଆଉ ବୁଲିବା ପାଇଁ ଯାଇପାରୁନୁ।
ଯାଉଛ ନା ଦେବ ସ୍ନାନ ପୂଣ୍ଣିମାରେ ବୁଲିବାକୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ଯାଉ।
ହଁ ଯାହାର ଜଗନ୍ନାଥଙ୍କ ଡୋରି ଲାଗିଲା ସିଏ ଗଲା ଆଉ। ବିନା ଜଗନ୍ନାଥଙ୍କ ଡୋରି ନ ଲାଗିବା ଯାକେ କେହି ଯାଇପାରିବେନି ଆଉ।
ଓଁ ଆଉ ତମେ ତ ସବୁ ଦୋକାନ ବାଜାର ଖୋଲିକି ବସିଲ ଟାଇମ କାହିଁ ଯିବାକୁ।
ହଁ। ପ୍ରଭୁଙ୍କ ଉପରେ ସମୟ କାଢିକିରି ପ୍ରଭୁ ତାଙ୍କ ଦୟାରୁ ତ ସବୁ। ତାଙ୍କ ଦୟାରୁ ତ ଚାଲିଛି ସଂସାର ଦୁ ସବୁ ବିଜନେସ ତାଙ୍କ ଦୟାରେ ତ ଚାଲିଛି ଆଉ ସମୟ କାଟିକି ମୁଁ ଯାଏ। ବୁଲେଇ ଆସିବା ଆଉ ଆଜି ସମୟ ହେଲାନି ଆଉ ଯାଇପାରନୁ ଆଉ।
ଅହୋ ସଠୁ ଆଉ ଇଏ ଉ ଉ ପୁଅର ପଢାପଢି?
ପୁଅ ପଢୁଛନ୍ତି ବା ପୁଅ ଇଞ୍ଜିନିୟରିଂ କରୁଛି।
ଓ ହୋ ଆଉ ଝିଅ କଣ ଶୁଣିଥିଲି କଣ? କରୁଥିବ କରିବା ବୋଲି ଯାଉଥିଲା କଣ କହୁଥିଲା ଏମି ଏ ନା ଏମ ସି ଏ କଣ କରିବ ବୋଲି?
ହଁ ସେ ଭୁବନେଶ୍ୱରରେ।
ହଷ୍ଟେଲରେ?
ହୁଁ।
ଓୋ ଏବେ କେତେ କଣ ଖର୍ଚ୍ଚ ହବ ତା ପାଇଁ ପୁଣି ପଇସା?
ପ୍ଲସ ଥ୍ରୀ ସରିଲା ଏମ ସି ଏ କରିବ। ତାଙ୍କର ହଷ୍ଟେଲ ବର୍ଷକୁ ଦେଢ ଲକ୍ଷ ଆଉ।
ଆଉ ସିଏ ଖର୍ଚ୍ଚ ଟା ପୁଣି ତ କରିବାକୁ ପଡିବ ନା। ସେ ପ ଆ ଭିତରୁ କେତେ କଣ ଏମିତି ବାହାରିବ ଯେ ସେ ଖର୍ଚ୍ଚ କରିବ।
ଦେଖ ଇଏ ହବ ଆଉ କଣ କରିବା ପିଲାଙ୍କ ତ ଭବିଷ୍ୟତ ଅଇସା ପାଠ ପଢା ଆଉ ଏଇଟା। ମ ସାରିଲେ ସେ ଆଉ ପାଠ ଇଏ ହବ। ଯାହା ତ ହଉଛି ହଉଛି ପଢିବେ ଆଉ ଗମେଣ୍ଟ ର ସୁବିଧା ଅଛି ନା ଆମର ପିଏମ କିଶାନ ଅଛି କାର୍ଡ ଅଛି। ତାଙ୍କର ସବୁ ଆଡମିସନ ପଇସା ଟା ମିଳିଯିବ।
ହଁ ଆଡମିସନ ପଇସା ଫ୍ରି?
ହଁ ହଁ ମାନେ ଫ୍ରି ନୁହ ସେଇଟା କଲାରସିପ ରେ ତମ ଆକାଉଣ୍ଟ କୁ ଆସିବ ତମେ ତର ସେ ଆଡ଼ ଦେଇଦବ ଆଉ ସେଇଟା ଗଭର୍ଣ୍ଣମେଣ୍ଟ ସୁବିଧା କରିଦେଇଛି ନା।
ହୁଁ ହୁଁ ତଥାପି କେତେ ପଇସା
ପିଲାଙ୍କର ଯୋଉ ଆଡମିସନ ପଇସା ଟା ସେ ଉ ସେଇଟା ଚାଲି ଆସିବ ଆମର ଆମେ ହଷ୍ଟେଲ ଖର୍ଚ୍ଚଟା ହାତରୁ ଦେବୁ ଆଉ।
ତଥାପି ଆଡ୍ମିଶନ ଟା ଫି କେତେ ମିଳିବ ତମ କୁରି ରେଳକ୍ସ ମିଳିବ?
ତାଙ୍କୁ ଟୋଟାଲି ବା ତାଙ୍କର ଯେତିକି ଆଡମିସନ ଟା ହବ। ତାଙ୍କର ଟୋଟାଲି ଦେଢ ଲକ୍ଷ। କ୍ଷ ନେବେ ବୋଲିଏ କରିଥିଲେ ଆମର ଧର ତାଙ୍କ ଆଡ଼ମିସନ୍ ପଇସାଟା ଯେତିକି ହେଇଥିବ। ଆମେ କଲାରସିପ ଟା ପକେଇଲେ ସେ ତା କର ତମେ ଯେତେ ଉପରୁ ପାଠ ପଢ ମୁଁ ଧର ଆମର ଆଡମିନ ପଚାଶ ହଜାର ଭିତରେ ମୋର ସେ ପଚାଶ ହଜାର ଚାଲି ଆସିବ। ସେଟା ଗଭର୍ଣମେଣ୍ଟ ସୁବିଧା କରିଦେଇଛି ନା। ଆଉ ଶିବିଲ କାଷ୍ଟ ର ପୁଅ ହଁ ସିଭିଲ କାଷ୍ଟ ପିଲାଙ୍କର ତ ପୁରା ଫ୍ରି ପାଠ ପଢା ଟୋଟାଲି ତାଙ୍କର କୌଣସି ପଇସା ନାହିଁ ନା ଇଏ ନାହିଁ କିଛି ନାହିଁ ଖର୍ଚ୍ଚ।